ହ୍ୟାଲୋ ଆଜ୍ଞା ଆପଣ ଏଇନା କଣ କରୁଚନ୍ତି?
ଏମ୍ ମୁଁ ଏଠେ ବସିଥିଲି ଆଉ।
କେ ଓହୋ। ଆପଣଙ୍କ ସଆଡେ ମାନେ ବର୍ଷା ତ ହଉନି କି?
ନା ମରେ ଦିନସାରା ହେଇ ହେଇ ଏବେ ଟିକେ ବର୍ଷା ଛାଡିଲା।
ଆସା ହଉନି।
ନା।
ହ୍ୟାଲୋ।
ନାଇଁ ହଉନି।
ଆମର ଆଡେ ବର୍ଷା ହଉଚି। କେମିତି କୁହନ୍ତୁ ଆଜ୍ଞା ଆମର କରେଣ୍ଟ ଅଛି ଆଜି ବର୍ଷା ହେଇକି ବି ଅଛି।
ଓହୋ ଥାଙ୍କ ଗଡ୍ କି ଆପ କର ଛି।
ଆଜ୍ଞା ଆଉ ତମର ସେଆଡେ କରେଣ୍ଟ ନାଇଁ କି?
ହ୍ୟାଲୋ। ହ୍ୟାଲୋ।
ଆଜ୍ଞା।
ଆଜ୍ଞା ତମର ସିଆଡେ କରେଣ୍ଟ ନାହିଁ କି କରେଣ୍ଟ?
ଆମ ଆଡେ ବର୍ଷା ହଉନି ଆଉ କରେଣ୍ଟ କାହିଁ ରହିବନି କରେଣ୍ଟ ଅଛି ନା।
ଅଛି।
ହୁଁ।
ଆଜ୍ଞା ଟିକେ ରହିବେ ଟିକେ। ଆଜ୍ଞା କରେଣ୍ଟ ଅଛି ସିଆଡେ?
ହଁ ଅଛି।
ଓହୋ ଆଉ ଇକା ଆପଣ ବସିଛନ୍ତି। ମାନେ ତମର ସେଣେ ପାଗ କେମତି ଦେଇଛି?
ଆମ ଆଡେ ପାଗ ଏବେ ତ ଟିକେ ବର୍ଷା ଛାଡିଛି କିନ୍ତୁ ଆକାଶ ପୁଣି ଅନ୍ଧାର କରିକି ଅଛି।
ତମର ଏପଟେ ନା ଆମର ଆଡେ ବର୍ଷା ହଉଛି।
କାଇଁ ନାଇଁ ସିଜଙ୍କୁ ବିଲକୁଲ ବି ବିଶ୍ୱାସ କି ଭରସା ନାହିଁ। କେତେବେଳେ କଣ କହୁଛି କହିହବନି।
ଆଉ ଆପଣ କଣ ମାନେ କଣ ଖାଇଛନ୍ତି? ଯେମିତି କିି ମାନେ କୋଉ କଲର ସାର୍ଟ ପ୍ୟାଣ୍ଟ ପିନ୍ଧୁଛନ୍ତି ସାର୍ଟ କୋଉ କ ସାର୍ଟ କୋଉଁ କଲର କୋଉଁ କଲର ପିନ୍ଧୁଛନ୍ତି?
ମୋର ୟେଲୋ କଲର କୁ ସାର୍ଟ କୁ ବ୍ଲାକ୍ କଲର ପ୍ୟାଣ୍ଟ।
ମୋର ଗ୍ରୀନ୍ କଲର ସାର୍ଟ କୁ ବ୍ଲାକ୍ କଲର ପ୍ୟାଣ୍ଟ। ଆଉ ତମେ ଆଜ୍ଞା କଣ ଖାଇଥିଲେ?
ମୁଁ ଏବେ ଆଉ ଟିକେ ପୂର୍ବରୁ ଖାଇଥିଲି। ଭାତ ଡାଲି ଆଉ ସୋୟାବିନ୍ ଆଳୁ ଭଜା।
ହୁଁ ହୁଁ। ହୁଁ।
ଟମାଟୋ ଆଉ ବାଇଗଣରେ ଗଡ଼ା ହେଇଥିଲା ତେଲରେ ଗଡ଼ା ହେଇଥିଲା ତାକୁ ରସୁଣ ପିଆଜ କଞ୍ଚା ଲଙ୍କା ଦଳିକି ପାଗ କରିକି ଖାଇଥିଲି ଆଉ।
ହୁଁ ଆଉ ଏପଟକୁ ଆମେ ଆ ଖାଇଛୁ ପୋଟଳ ତରକାରୀ ହେଇଥିଲା। ଆଉ ମାନେ ଭେଣ୍ଡି କିି ମସଲା ଦିଆ ହେଇକି ଭିତରେ ଚିରା ହେଇକି ମସଲା ଦେଇକି ହେଇଥିଲା ଏମିତି ଆଉ ଆଉ ପଖାଳ ଭାତ ସାଙ୍ଗେରେ ମାନେ ଆମ୍ବୁଳ ଖଟା କୁ ଲୁଣ ଲଙ୍କା ପାଗ ପୁରା ଜମିଗଲା ଆଉ।
ଓଁ ହଁ ବର୍ଷାକୁଦତ ଭଲ ଲାଗିଥିବ ଖାଇବା ପାଇଁ ଆଉ। ସେମିତିଙ୍କ ପାଗ ଆଉ।
ଆଉ ଆପଣଙ୍କୁ ଟିକେ ଥଣ୍ଡା ହେଇଯାଇଛି ବୋଧେ।
ହଁ ପା ମତେ ଥଣ୍ଡା ହେଇଯାଇଛି।
ଭଏସ ରୁ ଜଣା ପଡି ଯାଉଛି।
ହୁଁ।
ଆପଣଙ୍କ ମନ ଭଲ ନାହିଁ କି?
ହଁଁ ଭଲ ଅଛି।
ଆଉ କେମତି ମାନେ ଭୟସ ଟା ମାନେ ମନ ଯେମତି ରାଗିଲା ନେଖିଆ ବସ୍ ଟା କାହା ଉପରେ ରାଗିଛନ୍ତି କି?
ନାହିଁ ରାଗିବି କାହା ଉପରେ।
ହୁଁ ଆଉ ମାନେ ତମର କୋଉ କ୍ଲାସ ପଢୁଛ?
ମୋର ଏବେ ପ୍ଲସ୍ ଥ୍ରୀ ଚାଲିଛି।
ମାନେ ପ୍ଲସ ଥ୍ରୀ ସରିଲା ଆଉ କଣ ପ୍ଲାନ୍ ଅଛି ଆଉ କଣ ପଢିବାକୁ ନା କିଛି ନହିଁ।
ହୁଁ।
ମାନେ ପ୍ଲସ୍ ଥ୍ରୀ ସଇଲେ ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଶୁଭୁଛି କୁହନ୍ତୁ?
ହାଲୋ।
ହଁ ଶୁଭୁଛି ଶୁଭୁଛି।
ଆଜ୍ଞା ସାର୍ ଶୁଭିଲା ଆଜ୍ଞା ମ୍ୟାମ ଶୁଭିଲା। ତମର ପ୍ଲସ ଥ୍ରି ସଇଲେ ର ମାନେ ପ୍ଲାନ୍ ଅଛି।
ହୁଁ ହୁଁ
ହ୍ୟାଲୋ ମ୍ୟାମ୍ ଶୁବୁନି କି?
ହ ମୁଁ କହିଲି ପ୍ଲସ୍ ଥ୍ରି ସରିଲେ ଦେଖିବା ଗମେଣ୍ଟ ଜବ ପାଇଁ ତ ପ୍ରି ପ୍ରିପାରେସନ୍ ଚାଲିଛି। ଗମେଣ୍ଟ ଜବ୍ ଯଦି ହେଇଗଲା ଠାକୁରଙ୍କ ଦୟାରୁ ବହୁତ ଭଲ କଥା।
ମୁଁ ବି ଠାକୁରଙ୍କୁ ଡାକୁଛି ଆପଣଙ୍କର ଗମେଣ୍ଟ ଜବ୍ ନହ ହଉ ବୋଲି।
ନହଉ।
ଆଜ୍ଞା।
କଣ ବେ?
କାହିଁକି ନା ଆପଣଙ୍କର ଗମେଣ୍ଟ ଜବ ହେଲେ ଆପଣ ବଡ ମଣିଷ ହୋଇଯିବେ ଆମ ସହିତ କଥା ହବ କିଏ?
ହେ ପ୍ରଭୁ। ଛାଡ ଛାଡ।
ସେଇଥିପାଇଁ ମୁଁ ଠାକୁରଙ୍କ ଡାକୁଛି ଗମେଣ୍ଟ ଜବ ବି ଆପଣଙ୍କ ଯଦି ହେଇଗଲା ଠାକୁରଙ୍କୁ ଡାକୁଛି ହଉ ଯଦି ହେଇକି ବି କାମରେ କିନା ଟିକେ ମାନେ ଯୋଗଦାନ ଦେଇପାରିବେ।
ହଁ ସେମିତି ହବ ସିଓର ସିଓର ବଟ୍ ମୋର ଜବ୍ ହବା ଦରକାର।
ଆଜ୍ଞା ଜବ ତ ହେଇଯିବ ହେଲେ ଏଇ କାମକୁ ଯେମତି ଆଜ୍ଞା ନ ଛାଡନ୍ତି।
ନାଇଁ।
ଆଜ୍ଞା ମାନେ ଏଇ କାମ ଛାଡିଦେଲେ ଆମର ଗୋଟେ ମାନେ ଇଏ କମିଯିବ ନା
ହୁଁ ହୁଁ।
ଏମିତି ହେଲେ ପ୍ରା ଲିଷ୍ଟ ହେଲା ଏମିତି ଗୋଟେ ଲାଇନ୍ କମଯିବ ନା ଆଉ
ହୁଁ।
ଆଉ ମ୍ୟାମ୍ କଣ ଜବ ପରେ ଆଉ କଣ ଅଛି ପ୍ଲାନ୍ ଅଛି ଜବ ପରେ ଜବ ବି କରିକି ଯେମିତି ପଢ଼ିବା ନା କଣ ଡକ୍ଟର ପାଇଁ ପଢ଼ିବା? କି ପୁଅ ମାନେ ଜିନିଅର ପାଇଁ ପଢିଆ ସେମିତି ମ୍ୟାମ ପଢିବେ ନା ନାଇଁ ଆଉ କିଛି ପଢିବେନି।
ଯଦି ଗମେଣ୍ଟ ଜବ ହେଇଗଲା ଯୋଉ ଜବ ଟା ମୁଁ ଡ୍ରିମ ଜବ୍ ଅଛି ଯଦି ସେଇଟା ହେଇଯାଏ ତେ ଆଉ ପଢାପଢି ନାହିଁ। ସେଇଟା ମୋ ଲାଇଫ୍ ଟାଇମ୍ ରହିବ ପରମାନେଣ୍ଟ ପାଇଁ ଯଦି
ହ
ପ୍ରାଇଭେଟ୍ ସେକ୍ଟରରେ ଜବ୍ ହୁଏ ତ ପଢ଼ାପଢ଼ି ଚାଲିବ ପୁଣି ଗମେଣ୍ଟ ଜବ୍ ପାଇଁ
ହୁଁ ହୁଁ ଆଉ ସବୁ ଘରେ ସମସ୍ତେ ଭଲ।
ହଁ ଭଲ।
ହାଲୋ।
ଆଜ୍ଞା ତମର ଏ ପଯ୍ୟନ୍ତ ବି ଇଆଡେ କରେଣ୍ଟ ଅଛି। ଆମର ତ ଏପଟେ କରେଣ୍ଟ ପଳେଇଲା।
ହୁଁ।
ନାଇଁ ବର୍ଷା ଆଇଲାଣି ନା କରେଣ୍ଟ ପଳେଇଲା ତମର ସେପଟେ
ଆମର ଅଛି ବା
ଅଛି ନା ଆମର ଏପଟେ ପଳେଇଲା
ହୁଁ ହୁଁ
ଆଉ କଣ ମାନେ କଣ କରୁଛନ୍ତି? ହୁଁ ଏମିତି ମାନେ ଆଉ କଣ କରୁଛନ୍ତି?
କଣ ଖାଇଥିଲେ?
ମୁଁ
ହୁଁ
ମୁଁ ସେବା ଭାତ ଖାଇଥିଲି ଖାଏ
ଆଜ୍ଞା କଣ କହିଲେ କଣ ଖାଇଥିଲେ?
ହ୍ୟାଲୋ ହାଲୋ ମୁଁ ସକାଳେ ମୁଁ ତ ଏମିତି କିଛି ଖାଇନି ଚାହା ପିଇବି ଏମିତି ଆଉ
ହୁଁ ହୁଁ ଚାହା ପିଅନ୍ତି
ହୁଁ ମେ ଆଉ କଣ ମାନେ କେମିତି ସବୁ ଅଛ ଭଲ ଅଛନ୍ତି
ହଁ ମୁଁ କହିଲି ଆଉ ଚାହା ପିଅନ୍ତି
ଆଜ୍ଞା
କଣ ସବୁବେଳେ ନା ଏମିତି ବେଳେ ବେଳେ
ନା ମୁଁ ସବୁବେଳେ ପିଏ
ଆଉ ଚାହା ଟା ପିଏ କିନ୍ତୁ ଦେହ ପାଇଁ ଭଲ ନୁହେଁ
ଆପଣ ବି ଚାହା ପିଅନ୍ତିନି କି?
ନା ମୋତେ ବେଶି ଟିକେ ଥଣ୍ଡା ଜ୍ଵର ହେଲେ ଏ ସବୁ ପିଏ ନ ହେଲେ ନ ହେଲେ ପିଏନା
ଆଉ ସେପଟେ ଯୋଉ ସେପଟେ ତ କରେଣ୍ଟ ତାର ଅଛି ନା?
ଅଛି ହୁଁ କରେଣ୍ଟ ଅଛି
ଆଉ ଆପଣ ଯୋଉ ଘରେ ରହୁଛନ୍ତି ସେ ଘର ମାନେ କେତେ ମହଲା?
ନା ଆମର ୱାନ ଫ୍ଲୋର ଗୋଟେ ମହଲା
ହୁଁ ଗୋଟେ ମହଲା
ହୁଁ
ହ୍ୟାଲୋ
ହଁ
ଆମର ଯୋଉ ଆମେ ଯୋଉ ଘରେ ରହୁଛୁ ମାନେ ଚାରି ମହଲା ଗୋଟେ ମାନେ ପୁରା ବଡ ମହଲ ଲେଖିଆ ଆମର ଏଠି ଆମେ ସହରରେ ରହୁଛୁ ଆପଣ କୋଉଠି ରହୁଛନ୍ତି?
ଗାଁ ରେ
ହଁ ଆମର ଏଠି ସହରରେ ରହୁ ଆମର ଏଠି ସବୁ ସୁବିଧା ଅଛି ଆପଣଙ୍କ ସିଆଡେ ସବୁ ସୁବିଧା?
ମେଡିକାଲ ମେଡିକାଲ ଯିବା ପାଇଁ ହେଲେ - ଚାରି ପାଞ୍ଚ କିଲୋମିଟର ନାଇଁ ପାଞ୍ଚରେ ତ ନୁହଁ ଛଅ ସାତ କିଲୋମିଟର ଯିବାକୁ ପଡ଼େ
ଆମର ଏଠି ଆମର ଜଣେ ମାନେ ପୁରା ଅଛନ୍ତି ତାଙ୍କୁ ପଇସା ଦିଆଯାଉଛି ଆମ ଘରେ ଯାହା ଯାହା କଣ ହେଲା ସେ ଆମ ଘରେ ଅଛନ୍ତି ସେ ଯୋଉ ଡକ୍ଟର ଜଣେ ଘରେ ଅଛନ୍ତି ସିଏ ତାଙ୍କ ଖାଇବା ପିଇବା ମାନେ ଖର୍ଚ୍ଚ ଆମେ ବୁଝୁ ଯାହା ପଇସା ବି ମାସକୁ ନେଉଛନ୍ତି କାଲି ଯାହା ହେଲା ସାଙ୍ଗେ ସାଙ୍ଗେ ଦେଖୁଥୁଲି ଆଉ।
ପର୍ମାନେଣ୍ଟ୍ ନର୍ସ ରଖି ଦେଇ--ନ୍ତି ଆଉ।
ଆଜ୍ଞା।
ଭଲ।
ମାନେ ଆପଣଙ୍କ ଘରେ ମାନେ କେତେ ଫ୍ୟାନ୍‌ ଫ୍ୟାନ୍‌ ସବୁ ଲାଗିଚି, ନା ଏସି ଲାଗିଚି?
ନାଇଁ, ଏସି ଲାଗିନି। ଲଗେଇବା ପାଇଁ ପଇସା ତ ପଇସା ତ ନାହିଁ ଆଉ, କଉଠୁ ଆସିବ ଏସି କୁଲର୍?
ଫ୍ୟାନ୍ ବି ଲାଗିନି ନା ଫ୍ୟାନ୍‌ ବି ଲାଗିନି, ଲାଗିଚି ନା ଲାଗିନି?
ଆଜ୍ଞା।
ହଁ, ଫ୍ୟାନ୍ ଲାଗିଚି।
ଆମର୍ ତ ଏପଟେ ଏସି ଲାଗିଚି। ସେ ଯଉ କୁଲର୍ ହେଇଗଲା, ଛୋଟ ହେଇଗଲା ବି ବଡ଼ ବି ହେଇଗଲା। ମାନେ ମୋ ରୁମ ଯକନା ଗୋଟେ ଏସି ବଡ କୁଲର ତ ମୋ ରୁମ ରେ ନାଇଁ ଗୋଟେ ଡ୍ରେସି ହେଇଯାଉି ଆଉ ଟେବୁଲ ଫ୍ୟାନ୍ ଅଛି ଏମିତି ଆଉ
ହାଲୋ।
ଏସିି ଲଗେଇକି ବି, ଟେବୁଲ୍ ଫ୍ୟାନ୍‌ ଦରକାର୍ ପଡୁଛି।
ଆଜ୍ଞା, ତଳୁକୁ ମଶା ଆ------ନା। ସେଇଥି ଇଁ ଏପଟେ ଆଜ୍ଞା, ବହୁତ୍ ମେଘ ହଉଚି।
ହଁ, ହଉ ମୁଁ ଆପଣ ଟିକେ ପରେ କଲ୍ କ---ଚି।
ଆଜ୍ଞା।